ଆଠ
ଶୁଣିପାରୁଚ?
ଶୁଣି ପାରୁଛନ୍ତି ଆଜ୍ଞା ଶୁଭ
ହଁ ହଁ ମୁଁ ଶୁଣି ପାରୁଚି।
ସନ୍ଦେ
ଶୁଭ ସକାଳ କଣ କରୁଚନ୍ତି? ହଁ ଶୁଭ ସକାଳ କଣ କରୁଚନ୍ତି?
ଆଜ୍ଞା। ଥିଲି।
ଘରେ ଅଛନ୍ତି?
ସେଥିରେ ତ ଆପଣଙ୍କ ପାଖକୁ
ହଁ ହଁ।
ଲଗେଇଦେଲି ଆ ଥରେ ବସି
ହଁ। ଆଉ।
ଆଉ କୁହନ୍ତୁ?
ଆଉ କଣ ମୁଁ ବର୍ତ୍ତ ବତ୍ତମାନେ ଯାଜିପୁରୁର ବି ଯାଜ କଣ ମୁଁ ବର୍ତ୍ତମାନ ଯାଜପୁରୁର ବିରଜା ମାଙ୍କ ବତିକି ଯାଉଚି।
ଆଜ୍ଞା।
ଆଜ୍ଞା ବାଟରେ ଅଛି ଆମେ ଯାଉଚୁ। ନାଇଁ ନାଇଁ ବାଟରେ ଯାଉଛି। ନାଇଁ ପହଞ୍ଚିନି ମୁଁ ବାଟରେ ଯାଉଚି।
ଆଜ୍ଞା କୁହନ୍ତୁ?
ହଁ।
ଆଉ ଆପଣ କଣ ଭୋଜନ କରିଥିଲେ? ଆଜ୍ଞା ମୁଁ ବିରଜା ତ କେବେ ଯାଇନି।
ହ ହଁ।
ଆପଣ କଣ ଭୋଜନ କରିଥିଲେ?
ମୁଁ ସକାଳୁ କିଛି ଖାଇନି ମାଙ୍କ କତିକି ଆସିବି ଦର୍ଶନ କରିସାରିଲା ପରେ ମୁଁ କିଛି ଖାଇବି।
ଆପଣ ଉପବାସ ରହିକି ମନ୍ଦିର ଯାଆନ୍ତି?
ହଁ। ସେଠୁ ଭୋଗ ପାଇ ସାରିଲା ପରେ ତାପରେ ଖାଇବି ଆଉ।
ଆଜ୍ଞା
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଚୁଡ଼ା କଦଳୀ ନଡ଼ିଆ।
ହଁ ହଁ ଆଉ ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି ନା?
ହଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଜେଜେମାଙ୍କ ଦେହ ଟିକେ ଖରାପ ହେଇଯାଇଛି। ଆଜ୍ଞା କୁହନ୍ତୁ ଆପଣ?
ମୁଁ କହିଲି ଜେଜେମାଙ୍କ ଦେହ କଣ ହେଇଛି ଥଣ୍ଡାଯାଇଛି କି?
ଆଜ୍ଞା ଥଣ୍ଡା ହେଇଯାଇଛି ଭଲ ନାହିଁ ତାଙ୍କ ଦେହ ଟିକେ।
ହଁ ହଁ ଜାଣିକି ଦି ଭଲ ହେଇଥିବେ।
ଆଜ୍ଞା ଆପଣଙ୍କୁ ଘଣ୍ଟି ସବୁ ଶୁଭ ଯାଉଛି ଏଠି ପୂଜା ହଉଛି ତ ଗୋଟେ ମନ୍ଦିର ପାଖକୁ ମୁଁ ଆସିଥିଲି।
ଅ ହଁ
ଆଜି ସାଇ ବାବାଙ୍କର ନୁହେ ଆଜି ଗୁରୁବାର ନୁହଁ କି ସାଇବାବାଙ୍କର ମନ୍ଦିରକୁ ଆସିଥିଲି।
ଅ ହଁ
ଆପଣ କେବେ ସାଇବାବା ମନ୍ଦିରରେ ଯାଇଛନ୍ତି?
ହଁ ହଁ ଆମ ଘର ପାଖରେ ଗୋଟେ ମ ସାଇ ବାବା ମନ୍ଦିର ଏଇ ଦି ତିନି ମାସ ହେଲାଣି ସ୍ଥାପନା ହେଇଛି ସେଇଠିକି ଆମେ ଯାଉ।
ଆଜ୍ଞା ଆପଣ ତିନି ମାସର ସ୍ଥାପନ ହେଇଥିଲା ପ୍ରତିଷ୍ଠା
କୁହନ୍ତୁ?
ଆପଣ ତ ଆଜ୍ଞା ଆମ ଠାକୁର ପ୍ରତିଷ୍ଠା ହେଇରେ ଆପଣ ତ ଆପଣ ଯାଇଥିବେ ସେଠାକୁ?
ହଁ ହଁ ଆମେ ପ୍ରତିଷ୍ଠା ହେଇଥିଲା ଆମେ ସମସ୍ତେ ଯାଇଥିଲୁ କଳସ ନେଇକି ଯାଇଥିଲୁ। ଲୁ ସେଠୁ ଆମେ
ଆଜ୍ଞା
ଏ ଦୁଇ କିଲୋମିଟର ଆମେ କଳସ ଧରିକି ଗଲୁ ପାଣି ନେଇକି ସେଠାରୁ ଶନି ମନ୍ଦି ମନ୍ଦିରରୁ ଆସିଲୁ କେତେ ହେଲା ତାପରେ ସ୍ଥାପନା କଲୁ। ସେଇ ତିନି ତିନୋଟି ଦିନ ପୁରା ମନ୍ଦିରରେ ଆମେ ରହିଛୁ ଖାଲି ରାତି ରେ ଆସିଲୁ ନହେଲେ ଆମେ ପୁରା ଦିନ ମାନ୍ ସେଇଠି ହିଁ ରହିଛୁ।
ଆଜ୍ଞା।
ହଁ।
ଏମିତି ଯୋଉ ବର୍ଷା ହେଉଛି ବର୍ଷା ହେଉଛି। ଖାଲି ଘର ବାରି ଚାରିଆଡେ ଯାଙ୍କ ବୁଲୁଛନ୍ତି ସଁବାଳୁଆ ବୁଲୁଛନ୍ତି ଆଉ ଗେଣ୍ଡା ବି ଚାରିଆଡେ ଖାଲି ଘର କାନ୍ଥ ବାଙ୍କ ଲାଗିଛନ୍ତି।
ହଁ ଏବେ ତମ ସିଆଡେ ବର୍ଷା ହଉଛି କି ପାଗ ଫାଗ ଠିକ ଅଛି।
ହଁ ବର୍ଷା ହଉଛି ଅଳ୍ପ ଅଳ୍ପ ଫିର୍ ଫିରିଆ ବର୍ଷା ହଉଛି। ସକାଳୁ ହଉଥିଲା ଟିକେ କମ ହେଇଛି।
ହଁ ହ। ବର୍ଷା ହଉଛିି ତଥାପି ଲାଗୁଛି ପା ବର୍ଷା ହବ।
ଆଜ୍ଞା। ଘରେ ଠାକୁର ପୂଜା ହେଉଚି ମନ୍ଦିର ପାଖକୁ ଆସିଥିଲି ତ ଶଙ୍ଖର ଶୋବ୍ଦ ଶବ୍
ହଁ-ହଁ-ହଁ
ଆଉ କୁଅନ୍ତୁ ଆପଣ ମା ବିରଜାଙ୍କ ପାଖକୁ ଯାଉଚନ୍ତି ଆଉ କିଛି ତା ମାଆଙ୍କ ବିଷୟରେ ଜାଣିଥିବେ କିଛି କୁହନ୍ତୁ।
ହଁ
ଆଜ୍ଞା।
ହଁ ସେ ଗାଁ ରେ ବି ଆପଣ ଶିବଲିଙ୍ଗ ଶୁଣିଥିବେ ଆମ୍
ଆଜ୍ଞା ଆଜ୍ଞା ହଁ। ଆଜ୍ଞା ଏବେ ନୂଆ ତିଆରି ହେଇଚି
ନୂଆ ତିଆରି ହେଇଚି। ଆମର ସେଟା ସବୁଠାରୁ ବଡ ଲିଙ୍ଗ ରୂପରେ। ମୂର୍ତ୍ତି ରୂପରେ।